ହ୍ୟାଲୋ
ଶୁଭିଲା?
ହଁ ନମସ୍କାର ହ୍ୟାଲୋ ମୁଁ ଏଇ ବସିଛି, ତମେ କଣ କରୁଛ?
ମୁଁ, ଶୋଇଛି ଶୋଇଛି ଶୋଇଛି।
ହ ହଁ ହଁ ହଁ, ଖାଇ ସାରିଲଣି? ଅ ହ ଆଉ କଣ ଖାଇଥିଲ?
ଖାଇ ସାରିଲଣି?
ନାଇଁ ମୁଁ ଖାଇନି ଖାଇବା ହଉଛି ହେଲେ ଯାଇକି ମୁଁ ଖାଇନି ବି ଖାଇବା ହଉଛି ହେଲେ ଯାଇକି ଖାଇବି ଆଉ।
କଣ ହଉଛି ଆଜି?
ଆମର ଆଜି ଭାତ ହଉଛି, ଆ ଯୋଇ କୋବି ନୁହଁ କୋବି ସନ୍ତୁଳା ଆଉ ହଉଛି ଭଜା।
ହଁ
କିଛି ବି ଆଜି ବି ମଙ୍ଗଳବାରେ ନା।
ସାଧା ହେଇଛି ତମକୁ କଣ ପସନ୍ଦ ସାଧାରେ?
ହଁ ମତେ ସାଧାରେ ସୋୟାବିନ୍ ଭଲ ଲାଗେ ଆଉ ତୁ ପନିର ବେଶି ସୋୟାବିନ କିନ୍ତୁ ଭଲ ଲାଗେ। ମୁଁ ଯେତେବେଳେ ମୋ ପ୍ଲସ ଟୁ ଟା ଆର ହଁ ମୋର ପ୍ଲ ଟୁ ଟା ଥିଲା ହଷ୍ଟେଲରେ ଆମ ହଷ୍ଟେଲରେ ଯେତେବେଳେ ସୋୟାବିନ ହବ ଆମର ଦିତାଲା ଯାଉ ମାନେ ସବା ଲାଷ୍ଟ ଫ୍ଲୋରକୁ ଖାଇବା ଆଣିବାକୁ। ଆମ ଛୁଆ ସବୁ ନେଇକି ଆସୁଥିବେ ଖାଇବା ତାଙ୍କ ଟ୍ରେରୁ ମୁଁ ଗୋଟେ ଗୋଟେ ଖାଇ ଖାଇକା ଯାଉଛି।
ଏସ୍
ସୋୟାବିିନ ଯୋଉ ସୋୟାବିିନ ଯୋଉ ହବ ଆମ ଛୁଆ କହିବେ ଯା ଆଗେ ତୁ ଆଣେ ତାପରେ ଆମେ ଆଣିବୁ କାହିଁକି ନା ତୋର ଅଧିକ ପସନ୍ଦ ନା।
ହୁଁ, ଭଲ ଆଉ ମତେ ବି ପସନ୍ଦ ସୋୟାବିନ।
ଟିକେନ ମାନେ ଇଏଟା
ଚିକେନ ଯେମିତି ଲାଗୁଛି ସୋୟାବିନଟା ହଁ, ସୋୟାବିନ
ମୁଁ ଶାକାହାରୀ ହେଇଯାଇଛି ପା ଛଅ ମାସ ହବ।
ଓହୋ ଆଉ ଆମିଷ ଆପଣ ଖାଉନାହାନ୍ତି?
ନାଇଁ ଆମେ ଏବେ ଶାକାହାରୀ ହେଇଯାଇଛୁ।
ଭଲ ଆଉ ମୁଁ କହିଲି ସୋୟାବିନ କେମିତି ହୁଏ ଜାଣିଛ।
ସୋୟାବିନ ମାନେ ତରକାରୀଟା ତ?
ହଁ ହଁ ତରକାରୀ ଟା।
ହଁ ସେଇ ଅଦା ପିଆଜ ରସୁଣ ପେଷ୍ଟ ତ ହୁଏ। ସେଇଟା ତେଲରେ ପଡିି କି ଚିନି ଟିକେ ପଢ଼ିବ କଲର୍ ହବ ତାପରେ ଡାଲଚିନି ଯୋଉ ଗୋଟା ମସଲା ପଡେ ଯୋଉ ଗୁଜୁରାତି ଗୁଜୁରାତି ପଡେ ନା ନାଇଁ ମନେ ପଡେନି ଡ଼ାଲିଚିନି ହେଲେ ପଡେ।
ହଁ ହଁ ଡାଲିଚିିନି ପଡେ ହଁ ହଁ ହଁ ହଁ
ହଁ ତେଜପତ୍ର ପକାନ୍ତି ତାପରେ ସେ ଯୋଉ ମସଲା ଟା ପକେଇକି କଷନ୍ତି ଅଦା ସେ ଯୋଉ ରସୁଣ ପେଷ୍ଟ ତା ତାପରେ ଯୋଉ କଲର ଲଙ୍କା ହଉ କି ଲଙ୍କା ଗୁଣ୍ଡ ନର୍ମାଲ ଆଉ ଯଦି ଆଉ କିଛି ମସଲା ଯୋଉ ଥାଏ ଭେଜର ସେ ମସଲା ଟିକେ ପକେଇପାରିବ ଆଉ ପକେଇ ବାସେ ସେ ମିଲିମିକର ଅଲଗା ଭାଜିିକି ଥୋଇଥିବ ଆଗେ ତାକୁ ଗରମ ପାଣିରେ ଫାଷ୍ଟେ ଫୁଟେଇ ଦେଇକି ଯୋଉ ରଖିଦିଅନ୍ତି ତାପରେ ଭାଜନ୍ତି।
ହଁ
ତାପରେ ଭାଜି ସାରିକି ଆଳୁ ବି ଭଜା ହେଇଥିବ ଫାଷ୍ଟ ତେଲରେ ହଳଦୀ, ଲୁଣ ପଡିକି।
ହୁଁ ହୁଁ ହୁଁ
ସେ ଦିଟା ବାସ୍ ତା ଦେହେରେ ପଡିବ ଟମାଟର ବି ଚାହିଁଲେ ପକେଇପାରିବ ଗୋଟେ ଟିକେ ହାଲକା ଭଲ ଲାଗିବ ବୋଲ କି
ହଁ ହଁ ହଁ
ଏତିକି ଆଉ ଏତି ଏମିତି ଆଉ କଣ ପଡେ ଜାଣିନି ହଳଦୀ, ଲୁଣ ତ ପଡୁଛି। ତୁ ସେଥିରେ ଯାଇ
ହଁ ହଁ ହଳଦୀ, ଲୁଣ ପଡିଥିବ ହଁ ହଁ ହଁ ମସଲା ଟା ହେଇଗଲେ ତାପରେ ହଁ
ହୁଁ ମସଲା ଟା ମସଲାରେ ପଡ଼ିବ ଆଉ ତାପରେ କଷା
ମସଲାରେ ଯା ହଉ ବି ଯଦି ଚିକେନ ମସଲାଟା ପଖେଇ ଦବ ଆହୁରି ତା ଟେଷ୍ଟ ଆସିବ।
ଟେଷ୍ଟ ଲାଗିବ ହଁ।
ହୁଁ ମସଲାରେ ଚିକେନ ମସଲାଟା ପକେଇଦେଲେ।
ହୁଁ ମତେ ଜଣେ କହିଥିଲେ କରେ ଆଉ ଭୁଲିସେ ଗୋଟେ ଗୋଟେ ଜିନିଷ
ହଁ ମୁଁ ପା ମୁଁ ପା ଭଜା କରୁଥିବି। ଏଇ ଯୋଉ ଫୁଟଣ ନା ଜିରା ସେଟା କୁହନ୍ତି ଯୋଉ ମାନେ ପିଆଜ ପକେଇ ଦେଇଥିବି କିନ୍ତୁ ସେଟା ପକେଇବାକୁ ମନେ ନ
ହଁ।
ମୁଁ ଥରେ ଡାଲି କରୁ ହୁଁ ହଁ
ପୋଡିଯାଏ ତେଲ ପୋଡିଯିବନି ସବୁ ପକେଇ ନଥିବି ପିଆଜ ପକେଇ ନଥିବେ
ହଁ ହଁ ବାସ୍ ବାସ୍ ମୁଁ ଥରେ ଏ ଡାଲି କରୁଥିଲି ମାନେ ଜିରା ଜିରା, ଫୁଟଣ ମାନେ ଯୋଉ ଫୁଟାନ୍ତିନି ସେଇଟା ମୁଁ ଫୁ
ହଁ ହଁ ହୁଁ।
ସେମିତି କରିକି ଦେଇଦେଲିି ମୁଁ କହିଲି ଏମିତି ଖାଅ ଭଲ। ସେମିତି ଖାଇଲେ ଅଧିକ ଇଏ ହବ ଏମିତି ଖାଅ ଭଲ। ଏଇଆ ହଉଛି କଥା ଆଉ କଉଠି ଜବ ପାଇଁ
ନା ଏବେ ତ କୋଉଠି କରିନି ତମେ?
ଉଁ। କରିନି ମୁଁ ଭାବୁଛି କଉଠି ନେ ଇଁ ଅଁ କରିବି କି ଜବ ଆପ୍ଲାଏ ଲାଭ ନାହିଁ।
ଶୁଭୁନି ତମ କଥା।
ପ୍ରାକ୍ଟିସ ନ କରିକି ଜବ୍ ଆପ୍ଲାଏ କଲେ କିଛି ଲାଭ ନାଇ। ଭାବୁଛି ପ୍ରାକ୍ଟିସ କରିବି ପ୍ରାକ୍ଟିସ କରିସାରିକି ପକେଇବି ଆଉ।
ହଁ ସେଇଆ ଆଗେ ଭଲସେ ଶିଖିବ ଜିନିଷ ଟା ତାପରେ କଲେ ହିଁ ଠିକ୍।
ହଁ ହଁ ଶିଖିନଥିବୁ ପୁଣି ଇ ଇଣ୍ଟରଭ୍ୟୁ ପକେଇଦବୁ। ପୁଣି ହଉନଥିବ ଭାରି କଷ୍ଟ ହବ।
ହଁ।
କୁଆଡ଼େ ବୁଲି ଯାଇଥିଲ?
ହାଲୋ।
ହଁ ମୁଁ କହିଲି କୁଆଡେ ବୁଲି ଯାଇଥିଲ?
ନା ମୁଁ ତ କୁଆଡେ ଯାଇନି ଥରେ ଭୁବନେଶ୍ଵର ଯାଇଥିଲି। ଦି ଦିନ ରହିକି ଆସିଲି ସେଇଠି ଟିକେ ବୁଲାବୁଲି।
ବୁଲିଥିଲ ଓହୋ। କୋଉଠି ଯାଇଥିଲ ଭୁବନେଶ୍ୱରର?
ଏମିତି ଭୁବନେଶ୍ଵର। ଏଇ ଏକ୍ସପ୍ଲାନେ ଖାଲି ଯାଇଥିଲୁ ସେ ଟିକେ ଗେମ୍ ଫେମ୍ ଖେଳିଲୁ।
ହଁ ହଁ ହଁ।
ଆଉ ସେମିତି କୋଉଠି କି ତ ଯାଇନୁ ଏମିତି ସଞ୍ଜ ବେଳା ଟିକେ ମାର୍କେଟ ବୁଲାବୁଲି କଲୁ। ଖିଆ ପିଆ କଲୁ। କିଣା କିିଣି କଲୁ ଆଉ।
ଭୁବନେଶ୍ବରରେ ମାନେ ଅ ଯିବ ପଇସା ମାନେ ବହୁତ ଖର୍ଚ୍ଚ ହେଇଯିବ ବହୁତ।
ହଁ।
ହେଲେ ଗେନ୍ ଗାଡିରେ ଯିବା ଆସିବା କରିବୁ ଅ ସେଇଥିରେ ହିଁ ପଇସା ପଳେଇବ ସବୁ।
ହଁ।
ଆଉ ବୁଲିକି ଖାଇବା କିଣିବା ସେଟା ତ ଆହୁରି ରହିଲାଣି।
ଆହୁରି ଅଛି ଯେ ମାନେ ଖର୍ଚ୍ଚ ହବ।
ହଁ ଆହୁରି ଖର୍ଚ୍ଚ ହବ ପୁଣି।
ହଁ।
ଆମେ ଥରେ କ-କରିଥିଲୁ ବିରିୟାନୀ ଫିଷ୍ଟ। ମାନେ ସେଟା ପୁରା ପୋଡିଗଲା ଟିକେ ତଳୁ ଲାଗିଗଲା।
ଓହୋ ଅ ହଁ।
ମୁଁ କି ମ୍ୟାଗିରେ କେବେ ଅଣ୍ଡା ପକେଇକି କା କରିଛ ନା?
ଅଣ୍ଡା ହଁ ମୁଁ ଅଣ୍ଡା ପକେଇକି କରିଛି। ଚାଓମିନ ଥରେ ଅଣ୍ଡା ପକେଇ ଫାର୍ଷ୍ଟ ଟାଇମ କରିଥିଲି ମସ୍ତ ହେଇଥିଲା ତାପରେ ଏବେ କରୁଛି ଚାଓମି ଭଲ ହଉନି।
ତାର ପୁରା ଫେଭରଟା ପୁରା ହେଇଯିବ ମ୍ୟାଗିର ଫେଭର ଟା।
ହଁ।
ମାଗିର ମା ମାଗିର ଅଣ୍ଡା ଟା ପକେଇଦବ ପୁରା ଆସ୍ ଯୋ ଯେମିତି ମାନେ ଇଏ ଚାଉମିନିର ଟାଇପ୍ ର ସେମିତିଆ ପୁରା ବା ବାସ୍ନା ଟା ବି ଆସିଥିବ।
ହୁଁ ମତେ ସାଧା ବେଶୀ ଟାଇମ୍ କରି ଖାଏ ମତେ ସାଧା ଭଲ ଲାଗେ। ବାସ୍ ମ୍ୟାଗି ମ୍ୟାଗି ମସଲା ବେଳେ ବେଳେ ଟମାଟ ତାର ପିଆଜ ପକେଇଲେ ପକାଏ ନହେନେ ନାଇଁ ମାକ୍ସିମମ୍ ଟାଇମ୍ ସାଧା ସେମିତି କରି ଖାଇଦିଏ କମ୍ ଟାଇମ୍ ଏତେ କିଏ
ଓହୋ ଆ ଆଚ୍ଛା ଆଚ୍ଛା।
ବେଳେ ବେଳେ ଟମାଟ ପିଆଜ କାଟିକି କରେ ନହେଲେ କିଛି ପରିବା ମରିବା କୋବି ଫୋବି ନହେଲେ ମ୍ୟାକ୍ସିମମ୍ ଟାଇମ୍ ଆରେ ଅଧିକ ଟାଇମ୍ ମୁଁ ସେମିତି ସାଧା କରିକି ଖାଇଦିଏ।
ଆଉ ଆମ୍ବ ଖଟା କରିଥିଲ ନା ଏଥର ଆମ୍ବ ଖଟା?
ଆମ୍ବ ଖଟା ଏଥର ତ ଘରେ ହେଇନି ମାମୁଁ ଘରୁ ପଳେଇ ଆସିଥିଲା। ଆର ବର୍ଷ ମୁଁ କରିଥିଲି।
ଓହୋ ଆମ୍ବ ଖଟା ଟା। ହଁ ହଁ ଆମ୍ବ ସଡା ସେଟା କେମିତି କର?
ଏଇ ସେଟା ଆମ୍ବର ରସଟା ବାହାରିବ। ପାଚିଲା ଆମ୍ବର ତାଧରେ ଯୋଉ ସୋରିଷ୍ ତେଲ ଦିଆଯାଏ ମାନେ ତଳେ ଯୋଉ ଦିଆଯାଏ ସେ ଯୋଉ ପ୍ଲେଟ୍ ରେ ଲାଗିବନି ବୋଲିକି ମାନେ ଆଉ ତାପରେ ଚିନି ଵି କଢେଇରେ ସେଟା ପଡିକି ଚିନି। ଚିନି ପଡିକି ସେଟା ବହୁତ୍ ଟାଇମ୍ ମାନେ ଫୁଟା ଯାଏ ନାଁ କଣ।
ହୁଁ ହୁଁ ହୁଁ ଫୁଟେଇଲା।
ତାପରେ ସେ ଯୋଉ ସୋରିଷ ତେଲ ଗୋଟେ ପ୍ଲେଟରେ ସୋରିଷ ତେଲ ଢାଳିକି ମାନେ ସ୍ଲା ଯିବନି ବୋଲିକି ତାପରେ ସେଟାକୁ ଢାଳି ଦିଅନ୍ତି ଆଉ। ଖରାପ୍ ଶୁଖାଯାଏ ତାପରେ ଭଲ ମସ୍ତ ପୁରା।
ଖରାରେ କେତେ ଦିନ୍ ପାଇଁ ଶୁଖାଯାଏ?
ଦି ତିନଦିନ୍ ଯଦି ଭଲ ସେ ଖରା ହଉଥିବ ଶୁଖିଯାଏ। ଭଲ ସେ ଖରା ହଉଥିଲେ ନହେଲେ ଟିକେ ଅଧିକ ଟାଇମ୍ ଲାଗିବ ଆଉ।
ହଁ ନ ହଉଥିଲେ ଖରା ଟା ମାନେ ନ ଶୁଖିଲେ ଭଲ ଲାଗେ।
ହଁ ମୁଁ। ନାଁ ନାଁ ସିମିତ ହେଇପାରିବନି ଭଲ ଲାଗିବନି ଖରାରେ ଶୁଖିଲେ ହିଁ ଭଲ ଲାଗିବ।
ଓହୋ ଆଚ୍ଛା ହୁଁ।
ତାପରେ ମିଠା ତମେ ମିଠା ଚାହିଁଲେ ମିଠା କରିବ ରାଗ କଲେ ରାଗ କରିବ।
ମୁଁ ଯଦି ମୁଁ ଯଦି ଟୋଟାଲି ଚିନି ନ ପକେଇବାକୁ ଚାହିଁଲି ତାହେଲେ
ହଁ ଲଙ୍କା ଗୁଣ୍ଡି ଜିରା ଗୁଣ୍ଡି ଦବ କିଛି ଫ୍ଲେବର ଗୋଟେ ଦେଲେ ବେଶୀ ଭଲ ଲାଗିବ।
ହଁ ହୁଁ ହୁଁ ଓହୋ ହୁଁ ହୁଁ ହୁଁ। ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି। ରଖୁଛି।